ହଁ।
ହାଲୋ।
ହଁ।
ଖାଇ ସାଇଲଣି?
ହଁ ହଁ ଖିଆପିଆ ସଲାଣି।
ହଁ ଆମେ ବି ଏବେ ଶଇଲା।
ତମର ସବୁ ସରିଗଲା ଖିଆ ପିଆ?
ହଁ।
ଓହୋ ଏବେ କଣ ରେଷ୍ଟ ନ ନେଇଥାନ୍ତ ନା କଣ?
ହଁ ନବା ଆଉ ଟିକେ ନୁଏ ଏତେ ଜଲଦିି ନୁଏ ଆଉ ଅ ଘଣ୍ଟା ଗଲେ।
ଦିନେରେ ଶୁଅ ନା ଶୁଅନି?
କାଇଁ ସେମିତି। କେତେଳେ ନିଦ ଯାଏ କେତେ ନିଦ ଲାଗେନି।
ହଁ ହଁ ହ ଆଉ ତମ ଆଡ଼େ ବର୍ଷା ଉଟେ ଇଲାଣି?
ନାଇଁ ଖରା ତ ସକାଳୁ ହଉନ ଥିଲା ଏବେ ଖରା ହୋଉଚି ଗୋଟାଏ ବେଳଠୁ ଖରା ଆରମ୍ଭ ହେଇଯାଇଛି।
ହ ହୋ। ଆମର ଇଆଡ଼େ ଟିକେ ବର୍ଷା ଉଠେଇଲାଣି ଏତେବେଳେ ଟାଇମ୍ ରେ ବର୍ଷା ହୋଉଚି।
ଓହୋ। ଆମର ତ ଏଇ କାଁଳିଆ ହଉଛି କିନ୍ତୁ ବର୍ଷା ଟୋଟାଲି ଓପରେ ବର୍ଷା ହଉନି।
ଖରା ନାଇଁ ସିଆଡ଼େ ବର୍ଷା ହୁଏନା।
ନା କଣ ପାଇଁ କେଜାଣି ବର୍ଷା ଟୋଟାଲି ଆମ ଆଡ଼େ ହୋଉନି।
ସବୁ ଆଡ଼େ ବର୍ଷା ହଉ ନ୍ୟୁଜ୍ ରେ ଦଉଚି ସବୁଥିରେ କାଇଁ କିନ୍ତୁ ଆମ ଆଡ଼େ ବର୍ଷା ଟୋଟାଲି ନା
ଆଉ ରଜକୁ ତମର ସେଇଠି ଦୋଳି ଫୋଳି ପଡ଼େ ନା ନାଇଁ?
ନାଇଁ ନାଇଁ ନାଇଁ ରଜ ବଉତ ଝିଅ ଝିଅ ବାହାଘର କରିବା ଉଁ ଯୋଉ ଅଁ ଏଇ ଦୋଳି ଖେଳିବା ଏଇ ସ ଖେଳକୁଦ ନାଚ ଗୀତ ଏସବୁ ମାନେ କରାଯାଏ ଆଉ।
ହୁଁ ହୁଁ ହଁ। ଆ ସେ ସବୁ ତ ହୁଏ କିନ୍ତୁ ଏବେ ଆଗେ ଯେମିତି ଦୋଳି ପଡ଼ୁଥିଲା ଏବେ ଆ ଏବେ ଆଉ ନାଇଁ ସେମିତି।
ନା ଆଉ ରଜ ସଂକ୍ରାନ୍ତିରେ ମୋର ଗାଁ ପାଖରେ ପାହାଡ ଅଛି। କହିଲି ଗାଁ ପାଖ ଗାଁ ପାଖରେ ଗୋଟେ ଗାଁ ଅଛି ସେଇଠେ ରଜ ସଂକ୍ରାନ୍ତି ପାଳନ କରାଯାଏ ସେଇଠି କି ଯାଆନ୍ତି ସବୁ ସକାଳୁ ଯାଆନ୍ତି ସେଠେ ଭୋଜନ ବ୍ୟବସ୍ଥା ହେଇଥାଏ। ହୁଁ ସକାଳୁ ପାହାଡ ଯାଇକି ସେଠେ ମାନସିକ ଯାହା ଥିବ ମାନସିକ କରିକି ଆସ ଚନ୍ତି। ମାନସିକ ପୁରଣ ହେଲେ ସେଠେଇ ଯାହା କରିବା କଥା କରନ୍ତି ତାପରେ
ଭୋଜି ବ ଭୋଜି ଖାଇକି ଘରକୁ ଫେରନ୍ତି।
ହଁ ହଁ।
ବାରଟା ଗୋଟେ ବେଳକୁ ଏମିତି ଘରକୁ ଆସନ୍ତି ଆଉ।
ହଁ ହଁ। ସବୁଠୁ ଭଲ ଲାଗେ ରଜରେ ତ ପୋଡ ପିଠା ଆଉ ପାନ ଏଇ ଦିଟା ହେଲା ତ ମେନ୍।
ହଁ ମେନ୍ ହଁ ହଁ।
ହେଁ ହେଁ।
ଆଉ ହୁଏରେ ଆମ ଘରକୁ ଆଣିଦିଅନ୍ତି ଆଉ କିନ୍ତୁ ଆମ ଘରେ ହୁଏନି। ଆମେ ଆଗୁଆ କରି ଖାଇ ଦେଇ
ହଁ ହେଁ। ପୋଡ ପିଠା କର?
ହଁ ଆଗୁଆ ମୁଁ ନା ନା ମତେ ଜମା ବି ନାହିଁ ହିଁ ହିଁ ହିଁ।
ଶାଶୁ କରନ୍ତିନି?
ହଁ ସେ ଆଗେ କରନ୍ତି ହେଲେ ଏସବୁ ଜାଣିନି ଘରେ ତ ଦିଅନ୍ତି ଆଉ ଆମ ଘରୁ
ଓହୋ ହଁ ହଁ। ତମ ଘରୁ ଆସେ ପୋଡପିଠା?
ହଁ ହଁ ଘରକୁ ଯାହା କହି ଦେଇଥାଏ ସେ ଘରେ କରିକି ନେଇ ଉଁ ଘରେ ଦେଇଦିଅନ୍ତି ଆଉ।
ଓହୋ ଲୁଗାପଟା ଆସେ ନା ନାଇଁ ରଜରେ ଘରୁ?
ହଁ ଆସେ ଯେ ଉଁ ଧର ଉଁ ଆସିଛି ହେଠୁ ମୁଁ ମନା କରେ। ସେ କଣ ଜାଣିବେ ଦେଇ ଭଲସେ ଦେଇ ଜାଣିବେ କି? ଅ ହଁ ନିଜେ ଆ ଆଣିପକା।
ହୁଁ ହୁଁ। ହଁ ରଜରେତ ତ ଝିଅ ମାନଙ୍କ ସ ସଜବାଜ ହେବେ ଆମେ କଣ ପ୍ରଚା, ହଁ। ଆମେ ଯେତେବେଳେ ଝିଅ ଥିଲୁ ତ ସଜବାଜ ହେଇକି ବୁଲାବୁଲି କରୁଥିଲୁ।
ହଁ ତମ ସିଆଡେ ଭଲ ହୁଏ?
ଆମର ଏଠି ଦୋଳି ନାହିଁ ଆମର ଏଇ ଗାଁ ପାଖେରେ ଦୋଳି ଉତ୍ସବ ହୁଏ।
ଓ ହଁ।
ଆଉ ଯାଉ ଦେଖିବାକୁ। ଆଉ ଆମ ଏଇ ଗାଁରେ କୋଉଠି ଦୋଳି ଫୋଳି ଲଗା ଲଗି ହୁଏନାହିଁ।
ଉଁ ହୁଁ।
ହଁ। ଆଗେ ଯେମିତି-ଇ-ଇ-ଇ-ଇ ଆମର ସେଠି ବାପ ଘରେ ଯେତେବେଳେ ଆମେ ଅନମ୍ୟାରେଡ୍ ଥିଲୁ କେଜାଇ ଦୋଳି ଲଗେଇ ଥିବେ ଯେ-ଏ-ଏ ମାନେ ଖେଳି ବି ହଉନଥିବ ସମୟ ହିଁ ହଉନଥିବ। ଏତେ ଦୋଳି ଲାଗିଥାଏ ହେଁ ଆଉ ଏବେ ଆଉ ନାହିଁ।
ଗାଁକୁ ଯାଅ କି ନାହିଁ କି?
ଆଁ ଆଁ?
ଏ ଏଇ ଗାଆଁକୁ ଯାଅ କି ନାହିଁ ରଜରେ?
ହଁ ନାଇଁ ଯାଏ ଯେ ଏମିତି ସବୁ ବର୍ଷ ନୁହେଁ। ଅଲଗା ବେଳେ ଏମିତି ଯାଏ ବୁଲିକି ଆସ୍ ବୁଲିକି ଆସେ ରହିକି ଆସେ। ଆଉ ଏମିତି ରଜରେ ନୁହେଁ ଆମର ତ ଏଠି ରଜ ହବ।
ଆମର କଣ କରନ୍ତି ସବୁ ସାଙ୍ଗସାଥି ଉଁ ଉଁ-ଉଁ ସବୁ କଥା ହେଇକିନି ଏକାଠି ଭେଟ ହେଇଥାଉ ସେ ଯୋଉ ତ ଅଁ ଥାଏ ଖୁଦୁରୁକୁଣି ଓଷା ଥାଏ ସେଇଟି ଭେଟ ହେ ଥାଏ, ଆମ ଗାଁ ଯାତ୍ରା ଗୋଟେ ଥାଏ ସେଇଟାରେ ଭେଟ ହେଇଥାଏ। ଆଉ ଏଇ ରଜରେ ଭେଟ ହେଇଥାଏ। କାହାର ଭେଟ ହୁଏ ସେଠି ଯାଏ। ସିରିଏସ୍ କେସ୍ ରହିଲା ସେ ଯଦି ନ ଆସି ପାଇଲା ତାର ଫେରେ ଯୋଉଟା ହେଇଯାଏ। ଏମିତି ଆଉ, ଯେ
ହଁ। ଭଲ।
ହଁ କୁହ।
ଆଉ ନା ତମେ ଆଜ୍ଞା ଯିବନି ବୋଧେ ନାଇଁ?
ନାଇଁ ସବୁ ବେଳେ ଆଉ ହୁଁ
ତମ ଗାଆଁରେ ଯାତ୍ରା ଫାତ୍ରା ପୁଣି ହୁଏ ନା ନାଇଁ, ଯାଅ ନା ନାଇଁ?
ହଁ ଯାଏ ପା।
ଯାତ୍ରା ହୁଏ?
ହୁଁ।
ହଁ ହଁ, ସରିଲାଣି ଯାତ୍ରା?
ହଁ ସଇଲାଣିି, ସିଏପା ଶୀତ ଦିନେ ପଡେ, କାର୍ତ୍ତିକ ମାସ ହଁ ଶୀତ ଦିନେ ଆଡେକା ହୁଏ।
ଆ କୋଉ ପାଟି ଆସିଥିଲା?
ସେ ଅପରା ଆସନ୍ତି।
ଅପେର୍
ବଡ-ବଡ-ବଡ, ଅପେରାଗୁଡା ହଁ।
ହ ହଁ।
ଆଉ ସେଠି ପୂଜା ହୁଏ ମାନସିକ କରାଯାଏ। କରାଯାଏ ଆଉ।
ହଁ ହଁ। ହ ହଉ ହୁଏ ତ ଯାତେରା ଆଉ। ଆମ, ଆମ ଗାଆଁରେ ଦି ବର୍ଷ ଯାତ୍ରା ହୁଏ। ଏ ଆମ ଗାଆଁରେ ଏ ସରି ଦି ବର୍ଷ କହୁଛି ଆମ ଗାଆଁରେ ବର୍ଷେକେରେ ଦି ଥର ହୁଏ। ଗୋଟେ ଦୋଳ ଯାତ୍ରା ହବ ଆଉ ଗୋଟେ ଚନ୍ଦନ ଯାତ୍ରା ହୁଏ।
ଆଚ୍ଛା-ଆଛା। ଦିଟା ନାଇଁ ଆମ ଗାଆଁରେ ବି ହୁଏ, ଦୋଳ ଯାତ୍ରାଟା ପ୍ରଥମ ଦୋଳ ଯୋଉଟା ସେଇଟା ହୁଏ।
ସେଇଟା ବି ହୁଏ କିନ୍ତୁ ସବୁଠୁ ବଡ ଯାତ୍ରା କୁହାଯାଏ। ଯୋଉଟା ସେଟା କାର୍ତ୍ତିକ ମାସ। ସେକଣ୍ଡରେ ରୁହେ। ଆମ ଗାଁରେ ସବୁ ଫଙ୍କସନ ମାନେ ସବୁ ପର୍ବପର୍ବାଣି ପାଳନ କରାଯାଏ ହୋଉଚି।
ହଁ ହଁ ହଁ ହଁ।
ଏବେ ଆପଣ
ହଁ ହଁ। ଆଉ ହଁ କୋହୁଥିଲେ ଆଉ ଏମିତି ହେଇକିରି ତାପରେ ଯାଇକି କୋଉଥିଲେ।
ହଁ କୁହ।
ପୁଅ କାନ୍ଦୁଚି।
ନାଇଁ ଅଣେଇ ଟଣେଇ ହୋଉଚି।
ଉଁ ହୁଁ ହୁଁ।
ସେ ଟିକେ ମଝିରେ ମଝିରେ ଉଠିବ ପୁଣି ଶୋଇବ ହଁ। ଏ ସବୁଠୁ ଭଲ ଲାଗେ ଯୋଉ ଟିକେ ରୁହ ଯୋଉ ରଜରେ ଯୋଉ ପାନଟା ଖାଇବୁ କିନ୍ତୁ ବଢିଆ ଲାଗେ। ସେ ଯୋଉ ବନେଇକି ଦିଅନ୍ତି। ସେଇ ଗୁଡା
ହଁ ଯାହା ହେଲେ ଯା ହେଲେ ଜେଜେମା ଜେଜେବାପାମାନେ ସେଇ ମାନେ ତ ଉଁ ନାତୁଣୀ ନାତି ନାତୁଣୀ ଡାକିକି ସେ ଖୁସିରେ ତାଙ୍କ ଆଡୁକ ଡାକିକି ଦିଅନ୍ତି ଆଉ।
ହଁ। ତାପରେ ଯୋଉ ରୋଡ୍ ସାଇଟି ମାନଙ୍କରେ ଯୋଉ ପାନ କରୁନଥିବେ ତାଙ୍କ କେତେ କଣ ପକାନ୍ତି। ମସଲା ମସଲି ସେଇ ପାନଟା ହିଁ ଖାଇବାକୁ ବଢିଆ ଲାଗେ କିନ୍ତୁ।
ସେ ପାନଟା ଅଲଗା ବେଳେ ଭଲ ଲାଗିବନି ଠିକ୍ ର ଜ ସମୟରେ କାଇଁ ଟେଷ୍ଟ ଲାଗେ ଖାଇବାକୁ।
କୁହତି କାହିଁକି ଭଲ ଲାଗେ।
ହେଁ ହେଁ ହଁ ପା।
କାନ ଖିଲଟେ ମାରି ଦୋଳିରେଏଁ ଉଁ
ହଁ ହଁ ଏହେଁ ଭଲ ଲାଗେ ଖାଇବାକୁ। ଆହେ ଶାଶୁ ଶସୁର ଖାଇସାରିଲେଣୀ?
ହଁ ଏବେ ଗାଁରେ ସବୁ ମାନେ ଉଁ ଫୋନ୍ କରିକି କୋହୁଚନ୍ତି। ମୁଁ ଯା ତ ଆମ ଗାଁ ଯାତ ଯୋଉ ହୋଉ ସାଙ୍ଗସାଥି ମାନେ ଭେଟ ହୋଉଥିବେ ଭୋଜି ଭୋଜିଟେ ହବ। ଆଉ ଦୋଳି ରଜକୁ ଆସୁଚ ବୋଧେ। ଓ ମାଇଁ
ହଁ ହଁ।
ଏବେ ଏବେ ରଖିଥା ଆଉ ଥରେ ଥରେ ହବ ହବନି ଲାଗିବନି।
ହଁ ହଁ। ଆଉ ଏମିତି ତ ହେଇ ହେଇକା ମାନେ ଦିହଜାରେ ପଚିଶ ଯାଇ ଦିହଜାରେ ଛବିଶ ଏଇ ହେଇଗଲାଣି ଅଧା ଅଧି ହେଇଗଲାଣି କହିବାକୁ ଗଲେ।
ହଁ।
କେଡେ ସୁଣିକା ସବୁ ଦିନ ମାନେ ଯାଉଚି ଆ
ଯାଉଛି ଭାରି।
ହଁ ଜଣା ବି ପଡୁନି। ଏମିତ ବର୍ଷ ବର୍ଷ ଚାଲିଚି ଆଉ। ଆ ଯୋଉ କୋଉ ଦିନ ପୃଥିବୀ ଧ୍ଵଂସ ହେଇଯିବ ଅ ଗଲା ସଇଲା।
ସଂସାର ମହୋମାୟାରେ ରହିକି ଖାଲି ସାଂସାରିକ ଉପରେ ଆଜି ଏଟା କର କାଲି ହେ ଟା କର ଆଉ ଟିକେ ପରେ ଏଟା କର ଏମତି କରିକି ଚାଲିଛି ଯାଉଛି।
ହଁ ଏମତି ତ ଚାଲିଛି ଆଉ।
ହଁ। ଆଉ
ଓହୋ କଣ କହିଲ?
କହିଲେ ପରେ କଥା ହେଇପାରିବ?
ଆଁ ଆଁ
ପରେ କଥା ହେଇପାରିବା?
ହଁ ହଁ। ହୋଉ ରଖିଦେ।